ହାଲୋ ହଁ ମ୍ୟାଡମ୍। ମ୍ୟାଡମ୍ ଫ୍ରି-ଫି ଅଛନ୍ତି?
ହଁ ହଁ ମୁଁ ଏବେ ଫ୍ରୀ। ହଁ ମୁଁ ସେଥିପାଇଁ କଲ୍ କରିଛି।
ଓ ଆଉ କଣ କରୁଛନ୍ତି?
ଏବେ ମୁଁ ଜଷ୍ଟ ରୋଷେଇ ସାରିକି ଆସିଲି ଆଉ।
ହୁଁ ରୋଷେଇ କଣ କଲେ?
ମୁଁ ଏବେ ବନେଇଲି ଚିଲି ଆଉ ସୋୟାବିନ୍ ମିକ୍ସ
ସ କଣ ଆଇଟମ୍ ଚିଲି। ଆ କେମିତି କଣ ଚିଲି ପାନିର୍ କେମିତି କଣ କଲେ? ଶୁଏ
ସେଇ ଅନୁସାରେ ସୋୟାବିନ୍। ମୁଁ ଟିକେ ସୋୟା ବି ଏ ମିଶେଇିଲି କାରଣ ମୁଁ ଟିକେ, ପ୍ରୋଟିନ୍ ଖାଇବାକୁ ଚାହୁଁଛି। ଆଉ ସୋୟା ବିନ୍ ରେ ଅଧିକା ପ୍ରୋଟିନ୍ ମିଳେ। ସେଥିପାଇଁ ମୁଁ ମତେ ଟିକେ ସୋୟାବିନ୍ ଆଡ୍ କରିଦେଲି। ଆପଣ ଚାହିଁଲେ ସୋୟାବିନ୍ କୁ ଆଡ୍ କରିପାରିବେନି।
ଆଜ୍ଞା।
ସୋୟାବିନ୍ ଆଉ ପନିର୍ କୁ କୁ ପ୍ରଥମେ କନ୍ ପ୍ଲାୱାର ପାଉଡରେ, ଆଉ ଲଙ୍କା ଗୁଣ୍ଡ ପ କେଇକି ଗୋଳେଇ ଦେବେ। ସେ ଗୋଳେଇ ହେଇ ସାରିଲା ପରେ, କରେଇରେ ତେଲ ଗରମ କରିବେ ତେଲ ଗରମ କରି ସାରିଲା ପରେ, ସୋୟାବିନ୍ ଆଉ ପନିର୍
ଆଜ୍ଞା।
କରି ସାରିଲା ପରେ ଆପଣ ଫୁଣି ଅ ତେଲ ତ ଗରମ ହେଇକି ଥିବ, ସେଥିରେ କଞ୍ଚା ଲଙ୍କା ଟିକେ ଚୁନ୍ ଚୁନ୍, କଟା ହେଇଥିବା ରସୁଣ, ଆଉ ଅଦା କୁ ପକେଇଦେବେ ସେ ଜଷ୍ଟ ଗୋଟେ ମିଣ୍ଟି ଫ୍ରାଏ ହେଇ ସାରିଲା ପରେ ଆପଣ ତା ଦେହେରେ ଆଡ୍ କରିବେ ଏ ଅ ପନି ଯୋଉ କଣ, କଟା ହେଇ ରଖିଥିବା ପିଆଜ ପିଆଜକୁ ଆପଣ ସ୍କୋୟାର ସାଇଜ୍ ରେ କାଟିବେ, ପିଆଜ ଆଉ କ୍ୟାପ୍ସିକମ୍ ତାକୁ କୁ ଆଡ୍ କଲେ ସେ ଟିକେ ସିଝିବା ପାଇଁ ଜଷ୍ଟ ଲୁଣ ଆଡ୍ କରିଦେବେ ଟିକେ ନାକୁ, ଲୁଣ ଆଡ୍ କରିସା ହେଲା ପରେ ତା ଦେହରେ ଆପଣ ଆଡ୍ କରିବେ, ଆପଣଙ୍କ ପାଖରେ ରହିଥିବା ଯେମିତି ଆମର ଟମାଟୋ କ୍ୟାଚପ୍, ଆଉ ଇଏ ସୋୟା ସକ୍ସ ଆଉ ସେ ଯାହାବି ଆପଣଙ୍କ ପାଖରେ ଶକ୍ସ ଅଛି ଆପଣ ସବୁ ଆଡ୍ କରିଦେବେ ଆଡ୍ କରି ସାରିଲା ପରେ, ପନିର୍ କୁ ତା ଦେହରେ ଆଉ ସୋୟାବିନ୍ କୁ ତା ଦେହରେ ପକେଇଦବେ କର୍ଣ୍ଣ ଫ୍ଲୋର ଟିକେ କୁ ପାଣି କରି ତା ଉପରେ ଢାଳିବେ, ଆଉ ଆପଣଙ୍କ ଆବସ୍ୟ କ ମୁତାବକ ଲୁଣ ପକେଇଦେବେ। ଆଉ କହି ଗୋଳେଇବେ ଆଉ ଟିକେ ପାଞ୍ଚ ମିଣ୍ଟି ଫୁଟିବା ପାଇଁ ଛାଡିଦେବେ, ସେ ପାଣି ଗୁଡା ଯୋଉ ଆମ ସକ୍ସ ରେ ଯା ଥିବ ସେରା ମରିଗଲା ପରେ ଆମର ରେଡି ହେ ହେଲା ଚିଲି ପନିର୍ ଆଉ ସୋୟାବିନ୍, ମୁଁ ତାଦେହରେ ମିଶେଇଥିଲି ଆଉ। ଆପଣଙ୍କ ଇଛା ହେଲେ ଆପଣ ସୋୟାବିନ୍ ମିଶେଇ ପାରିବେ, ନହେଲେ ଆପଣ ସୋୟାବିନ୍ କୁ ସ୍କିପ୍ ମଧ୍ୟ କରିପାରିବେ।
ଓହୋ। ଆଉ ତାହେଲେ ଭଲ ଜିନ୍ସ କରିଛନ୍ତି ବର୍ଷା ପାଗକୁ। ନାଇଁ ମୁଁ ଏବେ ରୋଷେଇ ସାରିକି ବସିଛି ଆଉ। ନାଇଁ ଏବେ ସ୍କୁଲ୍ ରୁ ପୁଅ ଆସିଲା, ପୁଅ ଖାଇସାରି ଏବେ ମୁଁ ବସିଛି ଆଉ। ଆପଣ ବସିଛନ୍ତି? ଆଜ୍ଞା।
ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଛି? କିଏ କିଏ ଖାଇବେ? କାହା କୁ ଖାଇବାକୁ ଦେବେ? ଆପଣଙ୍କ ଘରେ ସଦସ୍ୟ ସଂଖ୍ୟା କେତେ? ସବୁ କୁହନ୍ତୁ।
ଆଉ ମୋର ସଦ ସଂଖ୍ୟା ହେଲା ଆମେ ପାଞ୍ଚେ, ମୋ ଶାଶୁ ଅଛନ୍ତି, ଗୋଟେ ପୁଅ ଝି ଝିଅ, ଆଉ ମୋ ସ୍ୱାମୀ ମୁଁ ଆମେ ଚାରିଜଣ ମୋ ଶାଶୁ ଏକ୍ ପାଞ୍ଚେ ଆଉ।
ହଁ ପାଞ୍ଚ ଜଣ, ଆଜି କଣ ଖାଇବା ବନେଇଛନ୍ତି ଆପଣଙ୍କ ଘର ପାଇଁ?
ସକାଳୁ ହେଇଥିଲା ଆଜି ସକାଳୁ ଯେ କିଛି ହେଇନି କଣ କି ପୁଅ ଝିଅ ଆଜି କହିଲା ନବ ବୋଲି ବରା ତରକାରୀ ନେଲା ଟିପନ୍। ତାପରେ ଆମ ପାଇଁ ଟିକେ ରୁଟି ହେଲା ଆମେ ବୋଉଙ୍କର ମୋର ଖାଇଲୁ। ଆଉ ମୋ ସ୍ୱାମୀ ଖାଇଲେ ଛତୁଆ, ଆଉ ପୁଅଟି ପିନ୍ ନେଇଥିଲା କେକ୍, ବିସ୍କେଟ ଏମିତି ସବୁ ନେଇଥିଲା, ଆଉ ଆଜି ରୋଷେଇ ଦି ପର ରୋଷେଇ ହେଇଛି ଆଜି ଭାତ, ଆମ ପାଇଁ ଛତ ତୁ ହେଇଛି, ତାଙ୍କ ପାଇଁ ଚିକେନ ହେଇଛି ଆଉ ଯେହେତୁ ଆମେ ଚିକେନ ଖାଉନୁ। ସେଥିପାଇଁ ଆମ ପାଇଁ ଛତୁ, ତାଙ୍କର ଚିକେନ ଆଉ।
ହଁ ଆପଣଙ୍କ ଭଲ ଛୋଟ ପରିବାର ଖୁସି ପରିବାର ଆଉ ବହୁତ ମଜା କରୁଥିବେ ଆପଣ।
ଆଜ୍ଞା।
କେମିତି ଆ ଆପଣ ଟିକେ ପ୍ରସ୍ତୁତ କଲେ ମଟନ୍ ଆଉ ଛତୁ ଆ ମତେ କହିପାରିବେ?
ନାଇଁ ମଟନ ନୁହେଁ ଛତୁ ଆମ ଆମର ଚିକେନ ହେଇଛି ଛତୁ ହେଇଛି କାହିଁକି ନା, ଆମ ଚିକେନ ଖାଉନୁ ତ?
ତମେ ଚିକ କେନ ତମର ଚିକେନ ଆଉ ଛତୁ ହେଇଛି କେମିତି? ତି ଆପଣ ପ୍ରସ୍ତୁତ କଲେ ପ୍ରସ୍ତୁତ ପ୍ରଣାଳୀ ମତେ କହିପାରିବେ?
ପ୍ରଥମ ମୁଁ ଛତୁ ଟାକୁ ଆଗ କାଟିକି ଭଲସେ ପିଛୁଳେଇକି ଅ ତେଲ ପକେଇକି ଛ ତୁଟାକୁ ଭାଜିକି ଟିକେ ଭାଜି ଦେଇକି ହଳଦୀ ଲୁପ କେଇକି ଟିକେ ଭାଜି ଦେଇକି ତାପରେ ତାକୁ କୁ କାଢି ଦେଇକି ଆଳୁ ଭଜା ହେଲା, ଆଳୁ ଭଜା ହେଇ ସରିଲା ପରେ ତାପରେ ମୁଁ ମୋଜ ଟିକେ ଇଏ ସୋରିଷ ମସଲା ଦେଇକି ଛ ଛତୁଟା କ କାହିଁନା ଛତୁର ଟିକେ ସୋରିଷ ମସଲା ଦେଇ ଭଲ ଲାଗେ। ହଁ ବେସର ଟିକେ ମତେ ଟିକେ ବେସର ଭଲ ଲାଗେ।
କିନ୍ତୁ ମତେ ରୋଷ
ରୋଷେଇ ଯେହେତୁ ଆସେନି ମୋ ମାମା କରିକି ଦିଅନ୍ତି ଆପଣ ଟିକେ କହିଲେ ରୋଷେଇ କରିଦେବେ। ଅଁ ଆମ୍ବୁଲ ପକେଇ ଆଜି ବେସର ହେଇଛି ଛ ଛତୁ ଆଉ ଛତୁ ଟା ଭଜା ହେଲା, ଆଳୁ ଭଜା ହେଲା ତାପରେ ସୋରିଷ, ଜିରା। ରସୁଣ। ଟିକେ ପିଆଜ ଟିକେ ଯଦି ଅଦା ଦେବେ ତାହେଲେ ତ ଭଲ କଥା ତମ ଇଚ୍ଛା ଯାହା ଦେଇପାରିବି ଅଦା ରସୁଣ ପିଆଜ ଦେଇ କରିବେ ନହେଲେ ରସୁଣ ନିହାତି ଦେବେ ଜିରା ଦେବେ ଆଉ ବଟାବଟି କରିବେ ଗୋଟା ଗୋଟି କରିସାରିକି ଦଶ ପନ୍ଦର ମିନିଟ ଆକୁ ଯଦି ସୋରିଷ ମସଲା ଟା ବାଟିଦେବେ ତ ତରକାରୀ ଟା ଟିକେ ଭଲ ଟେଷ୍ଟ ହଏ ବୋଲି ଆମ ଶାଶୁ କୁହନ୍ତି। ଆଉ ଏମିତି କରିବେ ସେଇଠୁ ତେଲ ପକେଇବେ ତାପରେ ପିଆଜି ଟିକେ ହଉ କଟା କଟା ପିଆଜି ଦେଇ ପକେଇବି ତାପରେ ମସଲା ପକେଇବେ, ମସଲା ଟିକେ ଦଶ ପନ୍ଦର ମିନିଟ କଷି ହେଲା ପରେ ଆଳୁ ପକେଇବେ ଆଳୁ ଟିକେ କଷେଇଲା ପରେ ପାଣି ଦେଇଦେବେ ତାପରେ ଛତୁ ପକେଇବେ, ଛତୁ ଟା ହେଇଗଲା ପରେ ଦେଖିବେ ଟିକେ ପା କିଏ ଯେତିକି ତମେ ପାଣି ରଖିପାରିବେ ଯୁକ ଯୁକି କରିବେ ନହେଲେ ଟିକେ ପାଣିରେ ତମ ଇଚ୍ଛା। ହୁଁ ଏମତି କରିବେ ଓହ୍ଲେଇଲା ବେଳୁ ଟି କେ ହଁ ଟମାଟର ତା ଦିହରେ ଟିକେ ପକେଇ ମସଲା ଟମାଟର ଟିକେ ପକେଇଲେ ଭଲ ଲାଗିବ। ତାପରେ ଓହ୍ଲେଇଲା ବେଳକୁ ଟିକେ ଆମ୍ବୁଲ ପକେଇଦିବେ ଟିକେ ଆମ୍ବୁଲ ଯେହେତୁ ଟିକେ ବେସର ଭଲ ଲାଗେ। ଆମ୍ବୁଲ ଟିକେ ପକେଇଦେବେ ଆଉ ହେଇଗଲା ଛ ତୁ ତରକାରୀ ହୁଁ ଟେଷ୍ଟ ଭଲ ଲାଗିବ ଆଉ। ଛତୁ ତରକାରୀ ହେଇଗଲା ତାପରେ ଚିକେନ ଆଣିଥିଲେ ଚିକେନ ଚୁ
ମୁଁ ଯେମିତି ହେଲେ ଛତୁ କରିକି ଆପଣଙ୍କୁ ଜଣେଇବି କି ଛତୁ ମୁଁ ବନେଇ
ଆପଣଙ୍କୁ ଜଣେଇବି କି ଛ ତୁ ମୁଁ ବନେଇ ପାରିଲି କି ବନେଇ ପାରିଲିନି। ହଁ କହିବେ ମତେ ଯାହାଵି ହେଲେ ଫୋନ କରି କହିବେ କେମିତି କଣ କଲେ କେମିତି କଣ ଭଲ ଲାଗିଲା। ହଁ ତାପରେ ଛତୁ ସରିଲା ପରେ ଚିକେନ ତାପରେ ହେଲା। ଚିକେନ ସଇଲା ପରେ ତ ମୋ ପୁଅ ଆସିଲାରି ପୁଅକୁ ସେଇଠୁ ଖୁଆଇକି ତାକୁ ଗାଧେଇକି ଖୁଆଇ ପିଆଇକି ସେ ଯାଇଥିବି ମାର୍ଚ୍ଚ ପାଞ୍ଚ ଛଅ ବର୍ଷର ପୁଅ ସେ ସ୍କୁଲ ଆସିବନି ହାତରେ ଖାଇବନି। ମୁଁ ତାକୁ ଯେହେତୁ ଖୁଆଇବି ତାକୁ ଖୁଆଇ ପିଆଇକି ଆସିକି ତା ଟିକେ ଖେଳିଲା ଏବେ ମୁଁ ଟିକେ ବସିଥିଲି ଆଉ।
ହଁ ଆଉ ଟିକେ ଚିକେନ କେମତି ଆପଣ ପ୍ରସ୍ତୁତ କରିଛନ୍ତି ଟିକେ କୁହନ୍ତୁ ମୁଁ ବି ଶିଖିକି ଚିକେନ ପ୍ରସ୍ତୁ
ଚିକେନ ପ୍ରସ୍ତୁତ କରିବା ଶିଖିଯିବି ନା। ଚିକେନ ଆମର ଆସ ଚିକେନ କରିବେ କେମିତି ଚିକେନ ଟା ତ କିଛି ପିଛଡ଼ା ଫୀର କରିପା କରିହେବନି କାହିଁକିନା ସେ ତ ସେମିତି କଲେ ଭଲ ଲାଗିବ। ଆଗ ତେଲ ନାଇଁ ନା ଆଗ କଣ ମସଲା ସଜାଡିବେ ଆଗ। ପିଆଜ କାଟିବେ ରସୁଣ, ପିଆଜ ଟିକେ ତାକୁ ପେଷ୍ଟ କରିବେ। ହଁ ତମେ ଯେ ତମ ହିସାବରେ ଯେମିତି ତମେ ପକେଇ ପାରିବ। ତମ କ୍ୱାଣ୍ଟିଟି ଅନୁସାରେ। ଅଦା ରସୁଣ ପିଆଜ ଆଗ ପେଷ୍ଟ କରିବେ ତାପର କିଛି ପିଆଜ କାଟିଥିବେ ତାପରେ ତେଜ ପତ୍ର ନେଇଥିବେ ଆଉ ଆଳୁ ବି କାଟିଥିବେ ଯେହେତୁ ଆଳୁ ପଡିବ ତରକାରୀରେ ଆଉ ତେଲ ଆଗ ପ୍ରଥମ ତେଲ ପକେଇବେ ତାପରେ ଟିକେ ଚିନି ଯଦି ତମ ହିସାବରେ ପକେଇ ପକେଇ ନହେଲେ ନ ପକେଇ ପାରିବେ ଟିକେ ଚିନି ଚିନି ଟିକେ ପକେଇଲେ ଟିକେ ତରକାରୀରେ ଟିକେ ଟେଷ୍ଟ ଆସିବ ବୋଲି କୁହନ୍ତି ତ। ଆଉ ଚିନି ଟିକେ ପକେଇବେ ତାପରେ ତେଜପ ତ୍ର ପକେଇବେ ଆଉ ପିଆଜ ପକେଇବେ ତାପରେ ପିଆଜ ଟିକେ ନ କୁ ବ୍ରାଉନ କ୍ଲର୍ କଲର ଆସିଗଲେ ତାପରେ ଅଦା ରସୁଣ ପେଷ୍ଟ ଯୋଉ କରିଥିବେ ତାକୁ ପକେଇବେ ତାକୁ ପକେଇ ସେ ଟିକେ କଷେଇବେ ତାକୁ କଷେଇ ସାଇଲା ପରେ ଆଉ କଣ ଅଛି? ଟିକେ ଲଙ୍କା ପକେଇବେ ତାପରେ ହଳଦୀ ପକେଇବେ ତାପରେ ଟିକେ ଟମାଟୋ ପକେଇବେ। ଟମାଟୋ କୁ ତା ଟିକେ କଷେଇ ଦଶ ପନ୍ଦର ମିନିଟ୍ କଷେଇବେ କଷି ସାରିଲା ପରେ ତାପରେ ଚିକେନ ପକେଇବେ। ଚିକେନ ଟାକୁ ଦଶ ପନ୍ଦର ମିନିଟ୍ କସେଇବେ। ତାପରେ ଚିକେନ କସେଇ କସେଇକି ତାଦ ଟିକେ ଆଳୁ ପକେଇବେ ଆଳୁ ଟା ଯେହେତୁ ଛଣା ହେଇଥିବ ନା ଆଉ ଆଳୁ ପକେଇବେ ଏଇଠୁ ସିଏ ସବୁ କଷି କଷି ହେଲା ବି ଟିକେ ଲୁଣ ପ କେଇଦେବେ ତାପ ଭଲସେ ସେ କଷି ହେଇଗଲେ ତାପରେ ହଁ କାହିଁକିନା ଚିକେନ ଟା ସିଝିବ ଲୁଣ ତା ଦେହରେ ପଶିବ ମାନେ ସେ ଭଲ ଇଏ ଥାଏ ହେଇପାରିବ ହଁ। ତାପରେ ଚିକେନ ଟା ଏମିତି କଷେଇକି ତାପରେ ପାଣି ଦେଇଦେବେ। ତମେ ସେ ଯେତିକି ପାଣି ଦେଇ ଦେଇପାରିବି ତମେ କଷା ଖାଇପାରିବ। କିଏ ଟିକେ ଝୋଳ ଯଦି ଖାଇ ପାରିବ ତମ ହିସାବରେ ତମେ ପାଣି ଦବ। ହଁ ପାଣି ଦେଇଦବେ ତାପରେ ଫୁଟି ଆସିଲାକୁ ଆଉ ଟିକେ କଞ୍ଚା ଲଙ୍କା ତ ରଖିଥିବେ ଯଦିି ଦିତା ଦି ଦିଟା ପକେଇଦେବେ ଆଉ ଟମାଟୋ ଯଦି ରଖିଥିବେ ଆଉ ଫାଳେ ପକେଇଦେ କାହିଁକି ତରକାରି ଟିକେ ଟମାଟ କଞ୍ଚା ଲଙ୍କା ପ ଛରେ ଦେଲେ ତା ତରକାରୀ ଟା ଟିକେ ଟେଷ୍ଟ ଅଲଗା ପ୍ରକାର ଆସେ।
ଆଜ୍ଞା ତାହଲେ ଆପଣଙ୍କୁ ସବୁ ପ୍ରକାର ରୋଷେଇ ଜଣାଅଛି ମ୍ୟାଡାମ।
ହଁ ସେମିତି ଆଉ।
ଯେହେତୁ ଆପଣ ଗୃହିଣୀ ଆପଣଙ୍କୁ ସବୁ ଜିନିଷ ଜଣାଥିବ।
ସବୁ ଜିନିଷ ଜଣାଥିବ। ସେମତି ଆସ୍ତେ ଆସ୍ତେ ହଉ ହେଲା ଆଉ। ଆଜ୍ଞା।
ଆପଣଙ୍କୁ ମୁଁ
ହଁ
ସିଖିକି ମୁଁ ମୋ ରୋଷେଇ କରିକି ଆପଣଙ୍କୁ ଜଣେଇବି ଆପଣଙ୍କ ଆପଣ ଯୋଉ ପ୍ରସ୍ତୁତି ପ୍ରଣାଳୀରେ ମତେ ବତେଇଥିଲେ ସେ ରୋଷେଇ ଟା କେତେ
କେତେ ସ୍ଵାଦ ଆସିଲା କଣ ହେଲା ମୁଁ ଆପଣଙ୍କୁ ନିଶ୍ଚିନ୍ତ ଜଣାଇବି। ହଁ ହଁ ଫୋନ କରି ଜଣେଇବେ ମ୍ୟାଡ଼ାମ।
ଆଜ୍ଞା।
ଆଜ୍ଞା। ହଁ ହଁ ଏବେ ଖାଇବା ଟାଇମ୍ ତ ହେଇଗଲାଣି ଖାଇବେ ଆଉ। ଓହୋ ଆଜ୍ଞା ଆପଣ ଖାଇବାକୁ ଦେବେ ଖାଇସାରିଲା ପରେ ଆପଣଙ୍କ ଖାଇବା କେତ୍ ଟେଷ୍ଟି ହେଇଥିଲା ଆଉ ମତେ କଲ୍ କରିକି ଆପ୍ ଆପଣ ନିଶ୍ଚିତ ଜଣାଇବେ। ଆଜ୍ଞା। ଆଉ ଚିଲି ପନିର କେମତି ହେଇଥିଲା ମୁ ଆପଣ ଙ୍କୁ ଜଣାଇବି। ଆଜ୍ଞା। ଆଉ ଆଉ ମ୍ୟାଡାମ୍ କହିବେ। ରଖୁଛି ମୁଁ ଆପଣଙ୍କୁ ଜଣେଇଦେବି ଆପଣ ବି ମତେ ଜଣାଇଦେବେ। ଆଜ୍ଞା ଆଉ ରଖୁଛି ମ୍ୟାଡ଼ାମ୍।
ଆଜ୍ଞା ରଖନ୍ତୁ।
ଆଜ୍ଞା ରଖନ୍ତୁ।